ହାଲୋ ହାଲୋ। ଆଜ୍ଞା ମୋ କଥା ଆପଣଙ୍କୁ କ୍ଲିୟର ସୂବୁଚି।
ଆଜ୍ଞା ଶୁଭୁଚି କୁହନ୍ତୁ।
ନମସ୍କାର ଜୟ ଜଗନ୍ନାଥ।
ନମସ୍କାର ଜୟ ଜଗନ୍ନାଥ କେମିତି ଅଛନ୍ତି?
ଭଲ ଅଛୁ ଆପଣ କେମିତି ଅଛନ୍ତି?
ଆମେ ବି ଠିକ ଠାକ୍ ଅଛୁ ଆଉ।
କୋଉଠୁ ଆପଣ କୋହୁଥିଲେ।
ମୁଁ କହୁଥିଲି ଯାଜପୁରରୁ।
ଆଜ୍ଞା ଆଁ ଆ ମୁଁ ଭୁବନେଶ୍ଵରୁ।
ଭୁବନେଶ୍ଵରୁ।
ଆଜ୍ଞା।
ଅଧିକଂଶ ଲୋକ ଭୁବନେଶ୍ଵର କହୁଚନ୍ତି ଭୁବନେଶ୍ଵର କୋଉ ଜାଗାରୁ।
କଳ୍ପନା।
କଳ୍ପନା ହଁ, ହଁ
ଏ ଠ-ବୁଦ୍ଧେଶ୍ଵରୀ କଲୋନୀ।
ଆଚ୍ଛା, ଆଚ୍ଛା ଆଉ ସବୁ ଭଲ ବର୍ଷା କେମିତି ହଉଛି ନା ନାଇଁ
ହଁ ବର୍ଷା ହଉଛି।
ବର୍ଷା ହଉଛି।
ଅଳ୍ପ ଅଳ୍ପ ଆଜ୍ଞା, ଆଜ୍ଞା।
ଘରେ ଅଛନ୍ତି ନା କୋଉଠି?
ଆଜ୍ଞା ଘରେ ଅଛୁ, ଆପଣ?
ମୁଁ ବି ସେଇ ଘରେ ଅଛି, ବର୍ଷା ହଉଥିଲା ଏବେ ଟିକେ ଛାଡି ଯାଇଛି ଆଉ।
ଆଜ୍ଞା, ଆଉ ଆପଣଙ୍କ ଘରେ କିଏ କିଏ ରହୁଛନ୍ତି?
ଘରେ ମୁଁ ମୋ ମିସେସ୍ ଅଛନ୍ତି। ମା ଅଛନ୍ତି।
ହଁ।
ଆଉ ସାନ ଭାଇ ବାହାରେ ରହୁଛି ଆଉ। ହୁଁ ସମସ୍ତେ ଭଲ, ଆପଣଙ୍କର କିଏ ସବୁ ଅଛନ୍ତି ଘରେ?
ଆମ ଘରେ ମୁଁ, ମୋ ବାପା
ଉଁ, ହୁଁଁ ବାଆ ସାଆ ହେଇନି।
ଆଜ୍ଞା।
ମୁଁ କହିଲି ବାଆଘର ସାହାଘର ହେଇନି?
ହଁ ହେଇଛି ରିସେଣ୍ଟ ଏବେ ବାହାଘର।
ଉଁ, ଭଲ କେମିତି ଚାଲିଛି ସବୁ ଦାମ୍ପତ୍ୟ ଜୀବନ?
ହଁ ଭଲ।
ଉଁ,
ହଁ ପାଠ ଏ ପିଜି କରିଥିଲି ସରିଲା ଆଉ, ଆଉ।
ଉଁ, ହୁଁ।
ମ୍ୟାରଜ୍ ହେଇଛି ଆଉ।
ଚାକିରି?
ଚାକିରି ପାଇଁ ପକେଇନୁ ଏବେ ନିୟମ ଏବେ ଚିନଚି ତ ପକେଇବୁ ଆଉ।
ଆଚ୍ଛା, ଆଚ୍ଛା, ଆଚ୍ଛା, କି ଚାକିରି ତାହେନେ ହେଇନି ହବ। ହଁ ଜବ୍ ରେ ଅଛି।
କନ ଜବ୍ କରୁଛନ୍ତି?
ମୁଁ ଅଛି ଯୋଉ ଏଁ, ଗୋଟେ ଫାୟାର୍ ଟିମ୍ ରେ ଅଛି ଗୋଟେ।
ଆଜ୍ଞା, ଆଜ୍ଞା ଆଉ ଆପଣଙ୍କ ଘରେ ସମସ୍ତେ ଭଲ?
ହଁ ସେମିତି ଚାଲିଚି ଆଉ।
ହଁ।
ହ କଣ କରିବା?
ହ
ବର୍ଷାଟା ତ ଲାଗି ରହିଛି ଆଉ, ଆହୁରି ସାତ ସାତ ତାରିଖ ପର୍ଯ୍ୟନ୍ତ କାଳେ ବର୍ଷା ହବାର ଅଛି।
କଣ ଭୂମିକମ୍ପ ହବାର ଅଛି ନା କଣ କି ଡା
ଭୂମିକମ୍ପ କିଏ କହିପାରିବ, ଭୂମିକମ୍ପ ହବ ବୋଲି କିଏ କହିପାରିବେନି, ଭୂମିକମ୍ପଟା ସେମିତି ଅ କସ୍ମାତ ଆସେ। ଭୂମିକଙ୍କକୁୁ କେହି ମାନେ ଆଗୁରା ଆଗୁଆ କହିପାରନ୍ତିନି ଯେ ଭୂମିକମ୍ପ ହବ ବୋଲି।
ଆଜ୍ଞା, ଆଉ ଆପଣଙ୍କ ବାପା କଣ କରନ୍ତି?
ବାବା ଆକ୍ଚୁଲି ବାବା ହଁ ଦେ
ଓହୋ ମା ଆଉଛ
ହଁ ମା ହାଉସୱାଇଫ୍ ଆଉ ମିସେସ୍ ବି ହାଉସ ୱାଇଫ୍
ଆଚ୍ଛା।
ହୁଁ ହୁଁ।
ଆମ ଶଶୁର ଘର କୋଉଠି।
ସସୁର ଘର ସସୁରହର ସେପଟେ କେଉଁଝର ସାଇଟରେ।
ହୁଁ।
ଗୋଟେ ଆମର ଯାଜପୁର ଆଉ ୱାଇଫଙ୍କ ନା।
କଣ।
ହିଁ ହିଁ ହିଁ। ନା ନା ଫା କୁହାଯାଏନି ନା ଏଥିରେ।
ଆଚ୍ଛା ଆଚ୍ଛା। ଆଉ ଆପଣଙ୍କ ୱାଇଫ କେତେ ଭାଇ ଭଉଣୀ।
ସିଏ ତାଙ୍କର ତିନି ଭଉଣୀ।
ବଡ଼।
ହୁଁ ନା ମଝିଇଁଆ।
ଆଛ ଆଉ ଆପଣଙ୍କ ଖାଇବାକୁ କଣ ଭଲ ଲାଗେ।
ଖାଇବାକୁ। ପଖାଳ ପଖାଳ ସହିତ ଆଳୁ ପୋଡା ବାଇଗଣ ପୋଡା। ବିଲାତି ଏଇଟାଲ ଭଲ ଏ ସବୁଠୁ ଭଲ। ଆଉ ଚିକେନ ନ ଖାଆନ୍ତି ଯେ ପ୍ରିୟ ନୁହଁ ଏତେ।
ଆଛା।
ନନଭେଜ ଟା ଖାଏ ମୁଁ କିନ୍ତୁ ପ୍ରିୟ ନୁହଁ ଆଉ। ନେଜ ନନଭେଜ ଅପେକ୍ଷା ମତେ ଛତୁ ଭଲ ଲାଗେ।
ଓଃ।
ମାନେ ଚାଷ ଛତୁ ନା ବଟନ ଛତୁ।
ମୁଁ ସବୁ ଆମ ଦେଶୀ ସବୁ ତ ଆହୁରି ଭଲ ଲାଗେ ବୁଟା ଛତୁ।
କୁଆଡେ ବୁଲିବାକୁ ଯାଇଥାନ୍ତି ଦି ଭାଇ କୁ ନେଇକି।